ହ୍ୟାଲୋ।
ହଁ ଦିବ୍ୟାଂଶୁ ଭସ
ହଁ କଣ ମୁଁ ହାଲୋ ହାଲୋ କହୁଛି ତମେ ଆଉ କିଛି କହୁନ।
ନାଇଁ ମୁଁ କଣ କଟିଗଲା ମୁଁ ଆଉ ଜାଣିପାରିଲନି। କଣ ଫଟିଗଲା। ମୁଁ ଆଉ କଣ କରିବି କହୁନା ସେ ହାତ ବାଜିଗଲା ଆଉ ମୁଁ
ଓହୋ ଓ ହୋ ହ ହଉ ଆଉ କୁହ କେମିତି କଣ ଚାଲିଛି।
ହଁ ଆଜି ଏଇ ତ ସେମିତି ଆଉ। କଲେଜ ଯାଇଥିଲ ଆଜି?
ହଁ ଆ ଯିବା ଏଇ କଲେକ୍ଟର କରିଦେଇ
କଲେଜରେ ଆଜି ଗୋଟେ ମାନେ ପୁରୁଣା ସାଙ୍ଗ ଟେ ଦେଖା ହେଲା। ମାନେ ସେ ଟିସିି ନେଇକି ଆଉ କୁଆଡେ ଯାଇ ପଢିବ ସେ ହାଇଟେକ ରେ ଯାଇ ପଢିବ ବିଲି ଟିଶି ନବାକୁ ଆସିଥିଲା ହଁ ଯେ ତାରେ ବିଟେକ କରିଆରେ ଇଚ୍ଛା ଥିଲା ଭୁଲରେ ପ୍ଲସ ଥ୍ରୀ କରିଦେଇଛି। ତ ଚେଞ୍ଜ କରୁଛି ଆଉ।
ମାନେ ବିଟେକ କରିବାର ଇଛା ଥିଲା ପ୍ଲସ୍ ଥ୍ରି କରିଦେଇଛି।
ସେତେବେଳେ ବିଟେକ ର ଇଏ ବାହାର ନଥିଲା ତ ପ୍ଲସ ଥ୍ରୀ କରୁଥିଲା।
ହୁଁ।
ତ ଏବେ ପୁଣିଥର ପାଇଁ ପକେଇଛି ଆଉ।
ଓ ହୋ।
ବୁଝଛ ତ ଆଚ୍ଛା ଆଉ ଆଜି ଚାରିଟା ବେଳେ କଣ ପ୍ଲାନ୍ ଆଉ? ହଁ।
ବିଟେକ୍ କଲେ ଓଜେଇ ଦେଇକି ଯଦି ଭଲ କଲେଜ ଗଭର୍ମେଣ୍ଟ କଲେଜ୍ ମିଳିଗଲେ ଭଲ କଥା।
ହୁଁ।
ନହେଲେ ଆଜି କାଲିକା ଯୋଉ ଆଜି ଶୁଣ ଆଜି କାଲିକା ଯେମିତିଆ ହେଲାଣି ତୁମେ କିଟ୍ ରେ ପଡ଼ିବ ଚାଳିଶ ଲକ୍ଷ ଟଙ୍କା ଦେଇକି ଏ ଦେଖିଲା ବେଳକୁ ଦରମା ପାଇବ ଚାଳିଶ ହଜାର ବି ନୁହେଁ। ତାଠୁ କମ ତ ସେ ୱେଇଷ୍ଟ ଷ୍ଟେଜ ଅଫ ମନି ହଉଛି ନା। ଆ
ସୋ ସୋମ୍ୟ ଭାଇ ଆମର କିଟ୍ ରେ ପଢ଼ୁନଥିଲେ?
ସେ କଣ କରୁଥିଲେ ବିଟେକ୍ ନା ବିକୋମେ ନା କଣ ବି ବି ଏ।
ସେ ଆଇଟି ଆଇ କରଥିଲେ।
ଏଠି ଫିସ୍ ତ ବହୁତ ଅଧିକା ନଉଥିବେ ଏଇଠି।
ନାଇଁ ସେଠି ଏତେ ନାଇଁ ସେ ଷାଠିଏ ହଜାର ଖଣ୍ଡେ ନଉଥିଲେ ବର୍ଷକୁ। ଦି ବର୍ଷ କରଚନ୍ତି ମାନେ ସେଇ ଲକ୍ଷେ କୋଡିଏ ହଜାର ଆଉ। ପ୍ଲେସମେଣ୍ଟ ତ ତାଙ୍କର ହେଲାନି ବୋଲି ସେ ତ ଏବେ ପ୍ଲସ୍ ଟୁ କରୁଚନ୍ତି।
ଖି କି
ସୁନ‌ଇ
ଲୋକ ଆଗକୁ ବଢାନ୍ତି ସେ ପଛକୁ କଣ ଯାଉଚନ୍ତି।
ଆକଚ୍ୟୁଲି ସେଇଟା ଲହୁତ ଲମ୍ବା କାହାଣୀ ତାକୁ ଧୀରେ ଧୀରେ କହିବାକୁ ପଡିବ। ଶୁଣିବାର ପେସେନ୍ସେ ଅଛି ଯଦି କୁହ। ମୁଁ ସାଙ୍ଗେ ସାଙ୍ଗେ କହିବି।
ହଁ କୁହ।
ହଁ ଏଇଟା ହୋଉଚି ଦଶମର କଥା। ଆଶୀର୍ବାଦ ବୋଲି ଗୋଟେ ପିଲାଟେ ଥିଲା।
ହୁଁ।
ବୁଝିଲ ଆଶୀର୍ବାଦ ତାର ମାନେ ବୋହୁତ କ୍ଲୋଜ ଫ୍ରେଣ୍ଡ ଥିଲେ। ମାନେ ଭଲସେ ମିଶାମିଶି କରୁଥିଲେ। ତ ଦିନେ କଣ ହେଇଛି ଏମତି କ- କଥାବାର୍ତ୍ତାରେ ଆଉ ଭୁଆଁ ବୁଲଉଛନ୍ତି। କି ଆଉ ତମେ ଆଗକୁ ଗଲେ କଣ କରିବ? ବଡ ହେଲେ କଣ କରିବ? କୋଉଠି କଣ ପଢିବ? ତ ସୌମ୍ୟ କୋଉଠି ଗୋଟେ ଶୁଣିଛି କି ନାଇଁ କିଟ ବୋଲି ଗୋଟେ କଲେଜ ଅଛି ଆଉ ଅଚ୍ୟୁତ ସାମନ୍ତ ବନେଇ- ବନେଇ ଛନ୍ତି। ମୁଁ ସେଇଠି ପଢିବି। ତ ଏଇ କଥାରେ ଆସ - ଆଶିର୍ବାଦ ମାନେ ଟିକେନାକୁ ମାନେ ରିଉଡ ହେଇକି- ରାଗି ଯାଇକି ମାନେ କହୁଛନ୍ତି ମାନେ ତମ ବାପାଙ୍କର ଏତେ ପଇସା ନାହିଁ କି ତମକୁ ସେ- ପଢିବେ। ହେଲା ମାନେ ଗୋଟେ ସାଙ୍ଗ ହେଇକି ଏମିତି କଥା- କହିଲେ ଯାହା ଗୁଣେ ତାକୁ ବି ବାଧିବ ହଁ ନା ନାଇଁ। ହଁ ତ ସୌମ୍ୟ କହିଲା ହଉ ଆଜି ଦି ବର୍ଷ ଦେଖିଦେ। ହ୍ୟାଲୋ। ହ୍ୟାଲୋ। ସେବା ମାନେ ସେଇ ଯୁଗରୁ ସୌମ୍ୟ ଭାଇ- କଣ କହିଲେ? ତାଙ୍କୁ ସେଆ କହିଲେ ଆଚ୍ଛା ହଉ। ମୁଁ ତମକୁ ଯଦି ନ ଦେଖେଇଛି ମୁଁ ଯଦି କିଟରେ ନ ପଢିଛି ତାହେଲେ ମୋତେ କହିବ ତା ସତ କିଟରେ- ଯୋଉ ଦିନ ଆଡ଼ମିଶନ କଲାନି ସେଇ ଦିନ- ତାର ଯୋଉ ଆଡମିଶନ୍ ଯୋଉ ରିପୋଟ ଟା ଆଗ ଆଶୀର୍ବାଦି କତିକୀ ଛାଡ଼ିବେ। ହେଲା ଚାରି କହୁଛି ଦେଖ। ମୁଁ ମାନେ କିଟରେ ପଢ଼ୁଛି। ତାପରେ ସେ ଆଶୀର୍ବାଦ କତିରୁ - ତାର ଆଇ କାର୍ଡ ଫାଇ କାର୍ଡ ସବୁ ଦେଖେଇଲା ଏମିତି ଆଉ। ସେଇ ଯୋଗୁ ସେ କିଟ୍ ରେ ପଢିବା କଥା। କିଟରେ କିଛି ବି ପଢେଇବାର ତାର ଇଚ୍ଛା ଥିଲା। ସେ ଛୋଟ ହଉ ବଡ ହଉ ତାପରେ- ସେଇ ଭୁଲ ସକାଶେ ଏଇ ନା ପ୍ଲସ୍ ଟୁ କରୁଛନ୍ତି। ତୁମେ ତ ଜାଣିଥିବ ତାଙ୍କର ପାଠ ହୁଏନି।
ହଁ କହୁନୁ।
ହଁ ମୁଁ କହିଲି ତମେ ଜାଣିଛ ନା ତାଙ୍କର ପାଠ ହୁଏନି ବୋଲି।
ହଁ ମୁଁ ଜାଣିଛି ସିଏ ଆକ୍ଚୁଆଲି ଆମ ଏଇ ଯଉ ଖୁସି ମାମା ବୋଲି ଜଣେ ଟ୍ୟୁସନ କରନ୍ତି।
ଖୁସି।
ଖୁସି ମାମା ଅଛନ୍ତି ସେ ଜଣେ ମତେ ମୋତେ ବି ପଢାନ୍ତି ଇଂଲିଶ ଭଲ ଷ୍ଟୁଡେଣ୍ଟ ଜଣେ। ବିଜେପି ଷ୍ଟୁଡେଣ୍ଟ ଭଲ ପଢ଼ାନ୍ତି। ତା ତାଙ୍କ ପାଖକୁ କଣ ଆସୁ- ସାନସକ୍ରିଟ ମାଷ୍ଟର୍ ତିଉସନ ହଉଥିଲେ। ଦିପ୍ତି ଭାଇ ବୋଲି ଜଣିଥିବ ଦିପ୍ତି ଦିଦି। ଯୋଉ ଏନା କଣଟେ ରିସେଣ୍ଟ କେଶରେ ବିଶ୍ୱଜିତ୍ ଫସିଯାଇଥିଲେ।
ହଁ ହଁ ସେ ଛାଡ। ସେ କଣ ତାଙ୍କର କେସ୍-
ତ ସେଇ ତାଙ୍କରି କଥା ଆକ୍ଚୁଆଲି କଣ ହେଇଛି। ଆଜ୍ଞା ବାବୁ ଆମର- ଡେଲି ଡେଲି ବାହାନା ମାନେ ଯେତେବେଳେ ଟେଷ୍ଟ ଥିବ କି ମ୍ୟାଡ଼ାମ କଣ ପଚାରିବା ପାଇଁ ସାଂସକ୍ରିଟ - ସିବି ଦେଇକୁ ପଚାରିବାକୁ ଡାକିବେ। ପଚାରିବେ ସେଇ ସାଙ୍ଗେ ସାଙ୍ଗେ କହିବେ କି ଆଉ ମାମାଙ୍କୁ ଝାଡ଼ା ଲାଗିଲାଣି ତା ପୂର୍ବରୁ ଜାଣିଦେବେ। ଝାଡ଼ା ଲାଗିଲାଣି ତ ଆଉ - ଏମିତି କହିକି ସବୁଦିନ ବାହାନା ମାରିକି ପଳାନ୍ତି। ହଁ ବାହାନା ମାରିକି ପଳାନ୍ତି ଦିନେ କଣନା। ସାର୍ ଆସୁଥିଲ ମାନେ ମ୍ୟାଡାମ କ ସାର୍। ସିଏ ଇଏ ତମ କହିକି ଯାଇଛନ୍ତି ଖାଡା ଯାଉଛି ଆରେ ଭାଇ। ସାର୍ ଆସିଥିଲେ ତାକୁ ଦେଖିଲେ ସି ଦେଖିଲା ବେଳକୁ ଚାଲି ଚାଲି ଫୋନ ରେ ଗପି ଗପି। ହସି ହସି ଆସୁଛି ଛାର ପଚାରିଲ ମୁଁ କହିଲି ଘରକୁ ଯାଉଛି ଝାଡା ଲାଗିଲାଣି। ମୁଁ କହିଲି ତ ସତ ଝାଡ଼ା ଲାଗିଲାଣି ତୁ ଏମିତି କଣ ଚାଲି ଚାଲି ଆରାମସେ ବସି ବସି ମାନେ ଗୋଟେ ଜାଗ ଠିଆ ହେଇଯାଉଛି ଟିକେ ଚାଲୁଛି ମୋବାଇଲ ଦେଖି ଦଉଛି ଏମିତି ସେଇ ଗେ ସାର୍ ଯାଇକି ଘରେ କହିଲେ ନା ମ୍ୟାମ କୁ ତାପରେ ଭାଇ ଯେଉଁ ଗାଳି ମାନେ ତିରିଶ କି ତିରିଶ ଥର ତାଙ୍କୁ ଉଠୋସ କରିଛନ୍ତି ମ୍ୟା ତାପର୍ଯ୍ୟନ୍ତ
ଏ ଭୋକ ମାନେ ପାଠ ପ୍ରତି ତାଙ୍କର ତାଙ୍କର ପାଠ ଟାଚୁ ଏ ହୁଏନି ଦଶମରେ ଆମର ମାନେ ବିଷୟ ବାଛିବାର ଗୋଟେ ଅପସନ ଥିଲା କି ତମେ ତମ ମନ ପସନ୍ଦର ଦିଟା ଅପସନ ରହିଛି ତମେ ଆଇଦର ହିନ୍ଦୀ ନବ ନହେଲେ ସଂସ୍କତ ନବ ତ ମୁଁ ଯେହେତୁ ଜାଣିଛି କି ସୌମ୍ୟ ରାମକୃଷ୍ଣ ପରମ ଅଂସରେ ଆଗରୁ ପଢିଛି ହେଲା ତ ତା ପାଇ ସଂସ୍କ୍ର୍ତିଟ ସୁହାଇବ ମୁ କହିଲି ଆଉ ସବୁ ତୁ ସାଂସ୍କ୍ରଟି ଟା ନେଇଯା। ନା ନା ନା ନା ତୁ କଣ ନବୁ କ। ମୁଁ କହିଲି ମୁଁ ହିନ୍ଦୀ ନେବି ମତେ ହିନ୍ଦୀ ଭଲ ଲାଗେ। ମୁଁ ହିନ୍ଦୀ କହି ଜାଣିଛି ଲେଖି ନା ତାହେଲେ ମୁଁ ବି ହିନ୍ଦୀ ନେବି। ଭାଇ ମୋ ଦେଖା ଦେଖି ହିନ୍ଦୀ ତ ନେଇଗଲା ହେଲେ ମାର୍କ ଉଠେଇ ପାଇଲାନି ଆଚୁଆଲି ହିନ୍ଦୀ ମାର୍କ ଆମ ସ୍କୁରେ ମୁଁ ଦଉ ଥିଲି ସେ ଯେ ମ୍ୟାମ ଯେ ଥିଲେ। ହେଲା ତ ମୁଁ ତାଙ୍କର ଟିକେ ଫେବରେଟ ଥିଲି ତ ମାର୍କ ଫାର୍କ ସବୁ ମୁଁ ହିଁ ଅପଲୋଡ କରୁଥିଲି।
ଆଉ ତ ତାଙ୍କର ଫୁଲ କରି ଦେଇଦେଲନି।
ତାଙ୍କ ସେମିତି ହେଇବନି ବା ମ୍ୟାାମ ପଚାରିବାକୁ ଫାଷ୍ଟ ପଡିବ ମୁଁ କହିଲି ମ୍ୟାାମ ଆଉ ମୋ ସାଙ୍ଗ ଗୋଟେ ଅଛି ସୋମ୍ୟ ନା ସ ପ୍ରଜୋଗ ଦେଇଛି ମୁଁ କହିଲ ନାଇଁ ମ୍ୟାମ୍ ଦେଇନି। ନା ଚାଲତା ଖଟା ମାର୍ଗ ଦେଇିନା ମୁଁ କିଲ ସାଙ୍ଗଟେ ନା ସାଙ୍ଗା ଯଦି ପନ୍ଦର ଷୋହଳଚ ମାର୍କ ଦିବା କଥା ପଚାଶ ପଚାଶରୁ ପନ୍ଦର ଷୋଳ ଗୋଟେ ମାର୍କ ଗୋଟେ କଥା କହିଲୁ
ହୁଁ ହୁଁ ମାନେ। ମାନେ, ଫେଲ ସହ ସମାନ ମାନେ ମାର୍କ ନବା ସହ ସମାନ୍।
ହଁ ତ ସେ ମକ ସ୍କୁଲ ମାର୍କସ୍। ତେବେ ମୋର ତ ଫୁଲ୍ ଫୁଲ୍ ଥିଲା ମାମ୍ କହିବେ ତୋର ଆଗ ଫୁଲ୍ ଫୁଲ୍ ଦିଅ ତାପରେ ଯାହାକୁ ଦବା କଥା ଦେଖିଆ। ଏମତିକି ଦିପ୍ତିର ରହିଥିଲା ଚଉଦ।
ହଁ
ତାପରେ ମୁଁ ସୌମ୍ୟକୁ ମ୍ୟାମ କହିଲେ ସେ ପନ୍ଦରଶହ ବଳଳେ ଦେ କିନ୍ତୁ ମୁଁ ତାକୁ ସେଇ ଦେଇଥିଲି। ପଇଁତିରିଶ ଛତିଶ ଖଣ୍ଡେ ମୁଁ ଦେଇ ଦେଇଥିଲି।
ହଁ।
ଏମିତିଆ କଥା ଆଉ। ପଢାରେ ମାନେ ତାଙ୍କର ଭାରି ମନ ଥିଲା। କଣ ମାଗନ୍ତି?
ଯେମିତି ବିଶଵଦୟଙ୍କୁ ମାଗନ୍ତି।
ନାଇ ବିଷଵ ଯଦି ମାଗନ୍ତି ସେ ଆମେ ଆକ୍ଚୁଆଲି ତାଙ୍କର ଯୋଉ କୋରୁଣା ଭଳିଆ ଦାନ୍ତ। ହଁ।
ହ ହଁ, ହ, ହଁ, ହଁ ତାଙ୍କ ନାଁ ବା ଦାନ୍ତୁରୀ।
ହୁଁ ହୁଁ ସେଟା ଦାନ୍ତ ଗୋଟେ କେମିତି ଗୋଟେ ପଦାକ ବାହାରିଥାଏ।
ତାକୁ ସେମିତି ଆମେ ଯାନ୍ତୁୀ ଯାନ୍ତୁୀ ଡାକୁ ଚିଡୁ।
ଆ ଛାଡ଼।
ବୁଝିପାରିଲିନି ବିଶ୍ଵଜିତ ଭାଇଙ୍କର ଆଉ ଥିବ ସିଏ?
କଣ ନାଇଁ ମୋ ବିଶ୍ଵଜିତ ଭାଇ ତ ଏଇନା ଗୋଟେ କେକ୍ ସପ୍ ରେ କାମ କରୁଛନ୍ତି।
ଓ ହୋ!
ଠିକସପରେ କାମ କରୁଛନ୍ତି ମୁଁ ଯ ଦେଖିଲି ଆଉ ମତେ ଡିସକାଉଣ୍ଟ ଦବା ଜାଗାରେ ଶହେ ଟଙ୍କା ଏକ୍ସଟ୍ରା ନଉଛନ୍ତି।
ଓହୋ ମାନେ ଏ ସାଙ୍ଗ ଗୁଡାକ ସେମିତିଆ। ତୋମେ ଗୋଟେ ଦେଖିଲ ଦିନ ପରେ ତୋମେ ଗୋଟେ କଣ ସାହାଯ୍ୟ କରିବ ସିଏ ଓଲଟା ଆହୁରି ପଇସା ମାଗିବେ।
ହଁ ବା ଆରେ ଗୋଟେ ଦେଖୁନ ଆମର ଅମୁଲ ଭାଇ ତାଙ୍କୁ ଏତେ ସାହାଯ୍ୟ କଲି। ହେଲା ମୋତେ ଗୋଟେ କିଛି ସାହାଯ୍ୟ କରିବା ବଦଳରେ। ମୋତେ ଆହୁରି ପଇସା ମାଗୁଛନ୍ତି କେମିତି?
ଉଁ, ହୁଁ।
କଣ କହିବାକୁ ଗଲେ ଏମତିଆ ଲୋକଙ୍କୁ କଣ କ
ହଁ କଣ କରିବା? ସେଇଥିପାଇଁ ମୁଁ ଏମିତିଆ ଲୋକଙ୍କ ସହ ମିଶେନି। ମୁଁ ସାଙ୍ଗ ଯୋଉଡ଼ା ସବୁ ଭଲ ଥାଆନ୍ତି ଆମର ଚିହ୍ନା ଚିହ୍ନା ପରିଚତି ସାଙ୍ଗ।
ନାଇଁ ମୋ ସାଙ୍ଗ ଗୁରା ମାନେ କହିବାକୁ ଗଲେ ଅଲଟ୍ରା ଲେଜେଣ୍ଡ ଗୁରା। ମାନେ କାମ କରିବା ବଦଳରେ ପଇସା ମାଗିବେ। ତାଙ୍କୁୁ କିଛି କହିି ହି ହବନି।
କଣ କରିଆ ହେଇଛନ୍ତି ଲିଜେଣ୍ଡ ଆଉ।
ସେଇପା ମୋର ଗୋଟେ ସାଙ୍ଗ ଗୋଟେ ଅଛି ଚନ୍ଦ୍ରଭାନୁ ବୋଲି ମୁଁ ମାନେ ତାକୁ କହିବି ଆରେ ଆମେ ଏଇ କାମ ଟା ଗୋଟେ କରିବି ହ ହଁ ମାନେ ସେ କାମ ଟା କରିବ କିନ୍ତୁ ତା ପାଇଁ ପଇସା ମାଗିବ ମତେ ଏତିକି ପଇସା ଦେ ତାପରେ କାମ କରିବି ସେତିକି ପଇସା ଦେ ତାପରେ କାମ କରିବି ଏ କଣ ମାନେ ସାଙ୍ଗକୁ ମାନେ ତୁ କଣ ସାହାଯ୍ୟ ନକ ସେ କାମଟା ହବନି ମୁ କାହିଁ ହେଲ୍ପ କାହିଁ ମାଗିଲି ମୋ ଆଖ ସେତିକି ପଇସା ନାହିଁ ବୋଲି ତ ହେଲ୍ପ ମାଗୁଛି ଆଉ ତୁ ଯ ସେ କାମ ପାଇଁ ମତେ ଯଦି ପଇସା ମାଗିବୁ ମୁଁ କଣ କରିବି କଣ ତାପରେ ମୋର କାଲି ନା ପରଦିନ ଗୋଟେ ପ୍ରୋଜେକ୍ଟ ଟାହିଆର ଥିଲା ହେଲା ତ ସିଏ ସେ ପ୍ରୋଜେକ୍ଟ ରେ ତାଙ୍କ ନାଁ ଏ ସବୁ ପକେଇଛନ୍ତି ମୁଁ କହିଲି କହ ତମ ପ୍ରୋଜେକ୍ଟା ଦବ ମୁଁ ତାକୁ ଏଡିଟିଂ କରିବି ଆଉ ମୋର ପକେଇଦବି କାରଣ ସେଟା ନୂଆ ବାହାର କଲେ ଏଇନା ଷାଠିଏ ଟଙ୍କା ଖଣ୍ଡେ ପଡିବ। ତାଙ୍କ କହିଲି ନା ନା ନା ନା ମୋର ଷାଠିଏ ଟଙ୍କା ପଡିଚଛି। ତୁ ଶସ୍ତାରେ ପାଇଯିବୁ ଜମା ହବନି ତୁ ବାହାର କର ତୋର। ଏମତି କଥା ମାନେ ଏମିତିଆ ପାତର ଅନ୍ତର ଦେଖ।
ଆଜିକାଲି ମୁଁ ଦେଖୁଛି ଆଜିକାଲି ଦୁନିଆରେ ତମକୁ ଗୋଟେ ସଚ୍ଚୋଟ୍। ସତ ସାଙ୍ଗ ଟେ ମିଳିବା ଭାରି କଷ୍ଟ କର।
ବହୁତ୍ କଷ୍ଟ। ନ ନା ଏମିତିଆ ହିଂସା ରଖିଲେ କେମ୍ତି ହବ।
ତା ନାଁ ହଉଛି ଅର୍ଣ୍ଣଵ ମହାରଣା କଳା ହେଇକି ଟିକେ ସ ସେ ବହୁତ ସଚ୍ଚୋଟ ପିଲା ଟା ମାନେ ପିଲା ବେଳୁ ତା ସହ କେହି କଥା ହନ୍ତିନି ମିଶନ୍ତିନି କିନ୍ତୁ ମୁଁ ଗୋଟେ ତା ସ ମିଶେଇ କଥା ହୁଏ ଆଉ ସେ ଶନ୍ତଶିଷ୍ଟ କିଛି କଥାବାର୍ତ୍ ବା ବାହାରିବନି ମାନେ ତମେ ଦିପଦ ପାଞ୍ଚ ପଦ କହିଲେ ତା ପାଟିରୁ ପଦେ ବାହାରିବ।
ଆଚ୍ଛା
ଏତେ ଶାନ୍ତଶିଷ୍ଟ ପିଲା ଘର ମାନେ ବହୁତ ୱେଲ୍ ମ୍ୟାନର୍ଡ।
ହଁ ହଉ ଟାଇମ୍ ହେଇଗଲା ମୁଁ ରହୁଛି ଆଉ।
ଓହୋ ଏଥରକ ତମେ କଲ୍ କର ମତେ ଆଉଟିକ ପରେ ମୁଁ ନା ତ ଅଫିସରୁ କାମ ଆସିଲାଣି। ଟିକେ ଯାଉ ତମେ କଲ୍ କରିବ ମତେ ତମ ଆଡୁ ଆଉ।
ନାଇଁ ମୁଁ ଏବେ କରିଦଉଛି।
ହଁ ଏବେ ତ। କରିବ ମୁଁ ଜାଣିଛି କିନ୍ତୁ ଅଫିସ୍ କାମ ଟା ଯୋଉ ଆସିଛି ବୁଝିପାର ଅଫିସ କାମଟା ଇଜୀ ନା ତୁମେ ଆରାମ୍
ଆଛା ହଉ ହଉ।